ଫାଷ୍ଟ କଲ୍ ଟା କି ଫାଷ୍ଟ କଲ୍ ଟା କଣ ହେଲା ଯୋଉ ଶୁଭିଲାନି?
ନା ଫାଷ୍ଟ କଲ୍ ତ ରିସିଭ୍ କରିଲି ହାଲୋ ହାଲୋ ହଉଚି ଆପଣଙ୍କ ପଟୁରୁ କିଛି ଭଏସ୍ ଆସିଲାନି।
ଶୁଭୁନି କିନ୍ତୁ ରିସିଭ୍ ହେଇଯାଇଚି ଦି ତିନି ମିନିଟ ହେଇଯାଇଚି।
ହ ବହୁତ କଲା ଆଜ୍ଞା।
ଆଜି କୁଆଡେ ଯାଇଥିଲ ମୁଁ ଫୋନ କରିଥିଲି।
ଆଜ୍ଞା ଯାଇଥିଲି ମନ୍ଦିର ବୁଲିବାପାଇଁ।
ଓ ହୋ କୋଉ ମନ୍ଦିର ଶିବ ମନ୍ଦିର ହୁଁ। ହଉ କିଏ କିଏ ଯାଇଥିଲ ପୁରା ପରିବାର ନା କିଏ ଯାଇଥିଲ?
ନା ନା ଭାଇଙ୍କର ମୋର ଯାଇଥିଲୁ।
ଓ ହୋ କୋଉଥିରେ?
ଭାଇ ଭାଇକ୍ ନେଇକି ଯାଇଥିଲେ ଦୁଇଶତ ଆଜ୍ଞା।
ସେଠିକାର ପରିବେଶ କଣ କେମିତି ଦେଖିଲ?
ହଁ ସବୁ ଭଲ ଆ-ଆଜି ଯେହେତୁ ସଂକ୍ରାନ୍ତି ଥିଲା ତ ଲୋକ ପ୍ରବଳ ମାତ୍ରାରେ ଦର୍ଶନ ନିମନ୍ତେ ଆସିଥିଲେ। ଭିଡ ମଧ୍ୟ ଥିଲା।
ଭକ୍ତ ସଧାଳୁଙ୍କ ପାଇଁ ଭିଡ ଜୋର୍ ଥିଲା ଦର୍ଶନ କିନ୍ତୁ ଭଲରେ ହେଇପାଇଲା।
ହଁ ଭଲରେ ଭଲରେ ଦର୍ଶନ ହେଲା ଠାକୁର ର ଶୃଙ୍ଗାର ଦେଖିଲୁ। ଭଲ ଲାଗିଲା ବୁଲିଲୁ ମନ୍ଦିର ଚାରି ପାର୍ଶ୍ୱ।
ହୁଁ ଆଉ ସବୁ କଣ କଣ ସବୁ ଅଛି ଦେଖିବା ପାଇଁ ସେଠି ଭଲ ସୁନ୍ଦର?
ଆ ଅଛି ଆମର ଦେବସଭା ଆଉ ଏନ୍ତୁଡିଶାଳ।
ହୁଁ ଆଉ ଝରଣା ଅଛି?
ଝରଣା ଭିତରେ ଅଛି ଯେ ଭିତରେ ଅ ଛି ତ ଜଣାପଡୁଛି ଟିକେ ଟିକେ ମାନେ ପାଣି ଯେହେତୁ ଗଡୁଚି।
ହୁଁ ବୈତରଣୀ ନଦୀର ଉଦଗମ୍ ସ୍ଥଳ କୁଆଡେ ସେଇଠି ବା ସେଇଟୁ ଆରମ୍ଭ।
ଜାଣିନି କିନ୍ତୁ ହେଇଥିବ।
କୁହନ୍ତିନି ସେଇ କପିଳାସ ଯିବା ବାଟରେ ଯୋଉ ହେଇଚି ଗୋନାସିକା ମୁହଁ ତାରି ମୁହଁରୁ ଯୋଉଟା ପାଣି ବାହାରୁଚି ସେଇଟା ବୈ ତରଣୀ ନଦୀ ଉଦଗମ୍ ସ୍ଥଳ କୁହନ୍ତି ତ ଜାଣିନି ସେଇ ଜାଗା କି ଆଉ କୋଉ ଜାଗା କିନ୍ତୁ ବୋଧେ ସେଇ ଜାଗା ଆଉ ମୁଁ ତ ବୁ-ବୁଲିନି ଠାକୁରଙ୍କ ଡୋରି ଲାଗିନି ଆଉ। କପିଳାସ ଯିବାର ଆଉ। କାଲି ମୋ ଭଉଣୀ ହେରିକା ଯାଇଥିଲେ ବା ମଝିଆଣି ଭଉଣୀ ହେରିକା କପିଳାସ। କହୁଥିଲେ ଭଲ ଭିଡ଼ ଥିଲା କିନ୍ତୁ ଦର୍ଶନ ଭଲ ସେ ହେଇପାଇଲା ପ୍ରସାଦ ବି ଖାଇଲେ। ପ୍ରସାଦ ଖାଇକି ଆସିଲେ ଆଉ ହଉ। ଆଉ ସବୁ କୁଆଡେ ବୁଲିଲ ସେଠିକାର ଜା-ଜାଗା ଆଉ ସେଠିକା ଯା ଉଁ।
ସାଇ ମନ୍ଦିର ବି ଅଛି, ସାଇ ବାବାଙ୍କ ମନ୍ଦିର ବି ସେଠି ବି ଗଲୁ। ତାଙ୍କର ବିଜ୍ଞାନିକ ବୈ ବିଜ୍ଞାନ ଚିତ୍ରାଳୟ ଅଛି।
ହଁ।
ଗଲୁ ଟିକେ ଦେଖିଲୁ।
ହୁଁ, ଆଉ ଯୋଉ ହେଠି ପା ପୁରା ସବୁଜ ବନାନି ଭିତ ରେ ମନ୍ଦିର ନା କଣ? ବା ବାଟ ଦେଇ ଯିବ ପୁରା ଜଙ୍ଗଲ ମଧ୍ୟ ଦେଇ।
ଆଜ୍ଞା।
ହୁଁ।
ପରିବେଶ ବି ବହୁତ ଭଲ ଅଛି। କିନ୍ତୁ ଟିକେ ଡର ଲାଗେ କାରଣ ବନ୍ୟ ହିଂସ୍ରଜନ୍ତୁ ପାଇଁ। ଯେହେତୁ ଅ ପର୍ବତର ଶିଖର ଉପରେ ମନ୍ଦିରଟି।
ହୁଁ ପୁରା ଶିଖର ଉପରେ ନାଇଁ ପାହାଡର ଶିଖର ହୁଁ ବୁଲା ବାଙ୍କ ଦେଇକି ଯିବ ଆଉ। ମାନେ ଗାଡ଼ି ମଟର ଯାଉଛି ନା ଏମିତି ପାଦରେ ଚାଲିଚାଲି
ନା ନା ବାରଶହ- ବାଉନ -ପାହାଚ ଯୋଉ ସିଡି ଅଛି ଚଢି଼କି ଯିବା ପାଇଁ ଆଉ ବାରଟି ବାଙ୍କ ବି ମଧ୍ୟ କରାହେଇଛି। ହଁ, ଦୁଇ ଚକିଆ, ଚାରି ଚକିଆ ଯିବା ପାଇଁ।
। ଆଉ ସବୁ କଣ, ସେଠି ସବୁ ଯାହା ମାନସିକ କଲେ ପୁରା ହେଉଥିବ ଆଉ ନାଇଁ?
ମୁଁ ତ ମନ୍ଦିର ବିଷୟରେ ଏତେ ଲୋକ କଥା ଜାଣିନି। ହୁଏତ ଯିଏ ମାନସିକ କରୁଥିବେ ଅ ସମ୍ଭବ ହଉଥିବ।
ଆଉ ସେଠି ଯୋଉ ପ୍ରସାଦ ପାଇଲେ?
ଆଜ୍ଞା।
ହୁଁ, ପ୍ରସାଦ ହେଠି କଣ କଣ ତିଆରି ହୁଏ ବ୍ୟଞ୍ଜନ?
ପ୍ରସାଦ ଅମେ ଯୋଉ କିଣିଥିଲୁ ନଡ଼ିଆ, ଖଦଳୀ।
ଖାଇବା ମାନେ ସ ନୀତି ଭୋଗ ଯୋଉ ହୁଏ ନା ଖରାବେଳେ, ଆମର ମଧ୍ୟାହ୍ନ ଭୋଜନ ଯୋଉଟା କୁହାଯାଏ।
ମଧ୍ୟାନ ଭୋଜନ ଆମେ ଖାଇ ନାହୁଁ।
ଖାଇନ?
ନା, ଲୋକ ଭିଡ଼ ଯେହେତୁ ଥିଲେ ତ ଭିଡ଼ ଭିତରୁ କେମିତି ବାହାରିକି ଆସିବୁ? ଖରା ବି ହେଇଗଲାଣି ଘରକୁ ବି ଆସିବାର ଅଛି। ପ୍ରବଳ ଭିଡ଼।
ଖାଇବାର ସୁଯୋଗ ମିଳିନି ଆଉ ନାଇଁ?
ଆଜ୍ଞା ସୁଯୋଗ ଟା ମିଳିନି।
ଆଉ ବାଟରେ ଆସିଲା ବେଳେ ଆଉ ସବୁ କଣ କ ଦର୍ଶନ କରି ଫେରିଲେ?
ଦର୍ଶନ ସାଇବାବାଙ୍କ ମନ୍ଦିର ଥିଲା ଦର୍ଶନ କରିଲୁ।
ହୁଁ।
ଆମର ଖଙ୍କିରା ରେ ଅଛି ତାରିଣୀ ମନ୍ଦିର ଯୋଉ
ଦର୍ଶନ କରିଲ, ଦର୍ଶନ କରିକି ଆଇଲ?
ଆଜ୍ଞା।
ହଁ, ଆମର ତ ପ୍ରସିଦ୍ଧ ତାରିଣୀ ହଉଛନ୍ତି ଘଟଗାଁ। ସେଠି ବି ଜଣେ ଗୋଟେ ଅଛି ନାଇଁ? ହଁ ସେଠି ବି ତାରିଣୀ ମନ୍ଦିର ଅଛି ଆଁ?
ଆଜ୍ଞା।
ହୁଁ ସେ ମାନେ ଗାଉଁଲି ଭିତରେ ଗାଁ ଭିତରେ ନାଇଁ?
ଗାଁ ଭିତରେ ଥିଲେ ପ୍ରଥମେ। ଏବେ ନୂଆ ମନ୍ଦିର ହେଇଛି। ପାହାଡର ବୁକୁ କୁ ଚିରିିକିରି ନୂଆ ମନ୍ଦିରଟିଏ ତିଆରି କରିଛନ୍ତି। ଭଲ ପାାର୍ଶ ଦେବା ଦେବୀ ଅଛନ୍ତି। ଜଗନ୍ନାଥଙ୍କ ସହିତ ରାଧାକୃଷ୍ଣ। ଆଉ ତାରିଣୀ, ଦୁର୍ଗା ଏମିତି ସବୁ ପାର୍ଶ୍ଵ ଦେବା ଦେବୀ ମଧ୍ୟ ଅଛନ୍ତି।
ହୁଁ। ଆଉ ଦୁର୍ଗା ମନ୍ଦିର ତ ଅଛି ଦୁର୍ଗା ପୂଜା ହୁଇନି ଏଇ ଏବେ ହେଇଯିବ ଦୁର୍ଗା ପୂଜା। ସେ ଆମର ଆଶିନ୍ୟ ମାସ ରେ। ଦୁର୍ଗା ପୂଜା, ଦଶହରା, ନବରାତ୍ରୀ ନବରାତ୍ରୀ ନବ ତ୍ରି କରନ୍ତି ଆମ ଓଡିଶାରେ ତ ମାନେ ଖ ଆମ କ୍ଷତ୍ରୀୟ ମାନଙ୍କର ବଡ ପ ପର୍ବ। ଦୂର୍ଗା ପୂଜା ନା।
ନା।
ଆମ କ୍ଷତ୍ରୀୟଙ୍କର ବଡ ପର୍ବ ନୁହେଁ କି ଦୁର୍ଗା ପୂଜା?
ଦୁର୍ଗା ପୂଜା।
ହୁଁ ଖଣ୍ଡା ପୂଜା ଯାଏ ହୁଏ ନାଇ ଆ ଆପଣ କରନ୍ତି ଦଶହରା ଆପଣଙ୍କ ଘରେ ହୁଏ ପିଠାପଣା ସବୁ ହୁଏ?
ନା ଯେହେତୁ ହୁଁ। ମାଙ୍କର ଦେହ ଖରାପ ଥାଏ ତ କରିପାରନ୍ତି ନାହିଁ ପିଠା ପିଠା। ଆଉ ଆମ ଘରେ ଖଣ୍ଡପୂଜାର ରି ମାନେ ପ୍ରଥା ଅଛି କିନ୍ତୁ ହୁଏନି।
ଉଁ ମାନେ ଖଣ୍ଡା ନାହିଁ ଆଉ ଯେମିତି। କ୍ଷତ୍ରୀୟର ଏ ଯୋଉ ଖଣ୍ଡା ରହନ୍ତି ନାହି ଆଉ ଖଣ୍ଡା ଥିଲେ ପୂଜା ହେଇଥାନ୍ତା ଅ ଅ। ଖାରକ ଦୁର୍ଗା ପୂଜା ହୁଏ।
କିନ୍ତୁ ମୋ ମାମୁଁ ଘରେ କିନ୍ତୁ ମୋ ମାମୁଁଙ୍କ ଘରେ ଖଣ୍ଡା ପୂଜା ହୁଏ।
ହୁଁ। ହଉ। ଆଉ ସବୁ କଣ ହୁଏ?
ଅଁ ଆଉ ହାଲୋ।
ହଁ କୁହ କୁହ ଶୁଭୁଛି ହଁ ଶୁଭା ଯାଉଛି ହଁ।
ହଁ କୁହନ୍ତୁ କଣ କରୁଥିଲେ?
ଏଇ ବୁଲୁଥିଲି। ଆଉ ସବୁ କଣ ହୁଏ?
ଆଉ ସକାଳ ଯାଇଥିଲ ବୁଲିବା ପାଇଁ।
ମୁଁ କୁଆଡେ ଯାଇନାହିଁ ଯିବାର ଅଛି ଯିବାର ଅଛି। ମାନେ ଅଛି କିଛି ଆ କଣ। ଯୋଜନା ଅଛି। ଯିବାରେ ଆଉ କ। ଯୋଜନା ଅଛି ଯିବାର ଆଉ ବୁଲି ଯିବା ପାଇଁ ଆଉ। ଅଛି କିନ୍ତୁ ଏ ଗରମ ଲାଗୁଛି ଥକାଥକା ଲାଗୁଛି ଦେହ ଭଲ ହଉନି। ଦେଖିବା କଣ କରିବା କାଲି ଯାଏଁ ତ ଅଛି ଆଉ କାଲି ଯିବାର ଅଛି।
ଓହୋ ହଉ ବାପାଙ୍କ ଘରକୁ ନା ମନ୍ଦିର ଫନ୍ଦିର ବୁଲିିବାକୁ।
ଏ ମନ୍ଦିର ଫନ୍ଦିର ବୁଲି ବାପ ଘରୁ ନୁହ।
ଭଲ ତାହେଲେ ଯାଆନ୍ତୁ ବୁଲନ୍ତୁ ମନକୁ ନିର୍ମଳ କରନ୍ତୁ।
ହୁଁ ମନ୍ଦିର ଜାଗା ଗଲେ ମନ ଶାନ୍ତ, ପବିତ୍ର ହେଇଯାଏ ନା।
ଆଜ୍ଞା।
ସେ ଜାଗାରେ ତମେ ବୁଲି ବୁଲି ଆସିବ ମନ ଟା କିଛି ମାନେ ରେ ମନରୁ ରାଗ। ହିଂସା ସବୁ ମାନେ ପଳେଇ ଯାଇଁକି ପୁରା ଭଲ ଲାଗେନି। ଶାନ୍ତ ପରିବେଶ ମନ କିଛି ଅଲଗା ପ୍ରକାର ହେଇଯାଏ ନା ନାଇଁ। ସତ ନା ମିଛ? ହୁଁ। ଆଉ ସବୁ ମାମୁଁ ଘରେ କଣ କରୁଛନ୍ତି? ଖରାବେଳେ କଣ ମଧ୍ୟାହ୍ନ ଭୋଜନ କରି ଶୋଇଲ?
ଖରାବେଳେ ଆମର ଅରୁଆ ନଇ ଲା ଡାଲମା ଆଉ ଉଁ ଝୁଡୁଙ୍ଗ, ଆଳୁ କୁ ଭାଜିଥିଲେ।
ହୁଁ।
ଆମ୍ବ।
ଆଉ କଣ ହେଇଥିଲା ଖଟା?
ଖଟା ନୁହ ଏତିକି ହେଇଥିଲା।
ହୁଁ ଆଉ ସବୁ କଣ ହେଇଥିଲା ସକାଳେ କଣ ଖାଇଥିଲ?
ସକାଳେ ଚୂଡା ଖାଇଥିଲୁ।
ହୁଁ
ଓପେଡା ଖାଇଥିଲି ଖାଇଦେଇଥିଲୁ ବାଟରେ ଗଲା ବେଳକୁ ଜଳଖିଆ କରିଥିଲୁ।
ହୁଁ ଜଳଖିଆରେ କଣ ଖାଇଲ।
ଆଜ୍ଞା
ଜଳଖିଆରେ କଣ ଖାଇଲ?
ଜଳଖିଆରେ ବରା ଆଳୁଚପ ତରକାରୀ ସିଙ୍ଗଡ଼ା।
ଏରା ସବୁ ଖାଇକି ଯାଇଥିଲ। ଆଉ ଏ ଖାଦ୍ୟରୁ ମନେ ପଇଲା ଆମ ଓଡିଆ ମାନଙ୍କର ପ୍ରିୟ ଖାଦ୍ୟ କଣ କହିଲ?
ହଁ
ଏବେକାର ପିଲା ତ ଭୁଲିଗଲେ ଭୁଲି ଯାଉଛନ୍ତି ମାନେ ସବୁ ଏଇ ଜଳଖିଆ ଉପରେ ଖାଦ୍ୟ ଖାଇ ଦେଉଛନ୍ତି ନହେଲେ ଆମ ପ୍ରିୟ ଓଡିଆ ମାନଙ୍କର ପ୍ରିୟ ଖାଦ୍ୟ କଣ? ହୁଁ ହ୍ୟାଲୋ ପଖାଳ। ଖାଇଛନ୍ତି ପଖାଳ ଭାତ ପଖାଳ ସବୁ କଣ କଣ ନଗେଇ ଭଲ ଲାଗେ। ହୁଁ ହୁଁ
ଯଦି କାକୁଡିର କାକୁଡିର ସାଲାଡ ବି ଥିବ ଭଲ ଭାବରେ। ଶାଗ ଭଜା କଖାରୁ ଆଉ ରଶୁଣ ପକେଇକି।
ହୁଁ ତାଙ୍କ କଠାରୁ ନାଇଁ। ଆ ଯେକୌଣସି ଶାଗ ହଉ ଭଜା
ଖାଇଥିବୁ ତା ମାଛ ଖାଏନି ମାଛ ବି କଡ କଡ କରି ଚୁନା ମାଛ ଭଜା।
ହୁଁ ମୁଁ ତ ଆଇଁଷ ଟୋଟାଲି ଖାଏନି। ଆଉ କଖାରୁ ଫୁଲ ଟାଇମରେ କଖାରୁ ଫୁଲ ବରା ବୋଇତ କଖାରୁ ଫୁଲ ବରା। ଭଲଲାଗେ ରାଇତା ମାନେ ଆମର ଓଡିଆ ଘର ରାଇତା ତାର ସବୁ ମାନେ କଖାରୁ ଡଙ୍କଫଙ୍କ ପକେଇକି ରଇତା।
ଆଜ୍ଞା
ଏଇନା ସବୁ ଭଲ ଲାଗେ ଖାଇଛନ୍ତି ତାହେଲେ ପଖାଳ ନାଇଁ ତ ବେଶୀ ଟାଇମ୍ ଖାଉନଥିବେ ଆଉ।
ହଁ ଦେହ ଖରାପ କାରଣ ବେଶୀ ଟାଇମ ଖାଇବୁନି କିନ୍ତୁ ଥରେ ଅଧେ।
ମୋର ଏତେ ପ୍ରିୟ ଯେ ମୋ ଦେହ ଖରାପ ଥିଲେ ବି ମୁଁ ଖାଇଦିଏ ଥଣ୍ଡା ହେଇ ସେ ମଡେ ଖାଇଦଉଛି ହଁ ବା ମତେ ଭାରି ଭଲ ଲାଗେ ପଖାଳ। କିନ୍ତୁ ଅତ୍ୟଧିକ ଥଣ୍ଡା ଜ୍ବର ହେଲେ ଖାଏନି ନହେଲେ ମୁଁ ଖାଇଦିଏ।
ଭଲ କଥା।
ହଁ ଆଉ ଜଳଖିଆ ମତେ ଏତେ ଭଲ ଲାଗେନି ସେମିତି ଅଧିକା ହେଲେ। ଟିକେ ଖାଇଦିଏ ନହେନେ ଜଳଖିଆରେ ମୋର ଏତେ କିଛି ପ୍ରିୟ ନୁହଁ ମୋର ଭାତ ଉପରେ ବେଶୀ ଭଲ ପସନ୍ଦ। ଆଇଁଷ ବି ଏତେ ପସନ୍ଦ ନୁହଁ ମୁଁ ଖାଏନି ଟୋଟାଲ ଆଇଁଷ ବି ଖାଏନି ପୁରା ନିରାମିଷ। ଆଉ ମାଂସ ଖାଏନି ଯେହେତୁ ମୋତେ ପନିର ଛତୁ ବେଶୀ ପ୍ରିୟ ଲାଗେ ଛେନା ତରକାରୀ ଯୋଉ ଭଲ ଲାଗେ। ତମକୁ ବି ଭଲ ଲାଗେ ଛେନା ତରକାରୀ।
ଆଜ୍ଞା ବହୁତ ଭଲ ଲାଗେ।
ହଉ। ହୁଁ।
ପ୍ରିୟର ଖାଦ୍ୟ।
ପ୍ରିୟ ଖାଦ୍ୟ। ହୁଁ ହୁଁ ଆମର ତ ବେଶୀ ଆମର ଆଗେ ହେଲା ମାନେ ପିଠା ହେଲା ମାନେ ରଜରେ ଚକୁଳି ପିଠା ମ ମଟର ତରକାରୀ ନାଇକି ମଟର ତରକାରୀ ଡ଼ା
ଆମର ଆଳୁ ଦମ ଆଳୁ କଷା ନହେଲେ
ଚଣା ଚଣା ମସଲା।
ହୁଁ ହଉ ତାହେଲେ। ଆଉ ପ୍ରିୟର ଖାଦ୍ୟ ଏତେ ଯଉ ଭଲ ଶୁଣିକି ଭଲ ଲାଗିଲା ଆଉ ରଖୁଛି।
ଆଜ୍ଞା